ହ୍ୟାଲୋ ହଁ କେମିତି ଅଛ?
ଭଲ ଅଛି।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ ସନ୍ଧ୍ୟା ଭ୍ରମଣରେ ଯାଇନ?
ନାଇ ବା ବର୍ଷା ହଉଛି।
ଓହୋ କଣ ଯାହାକୁ ଫୋନ କଲେ ସମସ୍ତେ କହୁଛନ୍ତି ବର୍ଷା ହଉଛି। କଣ ଏତେ ମାତ୍ରାରେ ଅକ୍ତିଆର କରିକି ରଖିଛି ବର୍ଷା।
ଆଉ। ଏବେ ଆମର ଟିକେ ସନ୍ଧ୍ୟା ବେଳେ ଆସିଛନ୍ତି ଆମର ସଖୀ ମାନେ ସବୁ। ବସିକି ଟିକେ ଆମେ ଝାଲମୁଢି ଖାଇକି ଟିକେ କଥାବାର୍ତ୍ତା ହଉଥିଲୁ ଆଉ।
ଓହୋ ସଖୀ ମାନେ ଆସିଛନ୍ତି ଓହୋ କେତେ ଜଣ ଖଣ୍ଡେ ଆସିଛନ୍ତି ସଖୀ ମାନେ?
ସକ୍ଷୀ ମାନେ ଆମର ପାଞ୍ଚ ଛଅ ଜଣ ଆସିଛନ୍ତି।
ଆରେ ବାପ ରେ ତଥାପି ତୁମେ ଆମର ମାନେ ଦୂର ସଞ୍ଚାର ଯନ୍ତ୍ରଟିକୁ ମାନେ ଇଏ କଲ।
ଆଜ୍ଞା।
ଯା ହଉ ତାହେଲେ ଆମର ଫୋନ୍ଟି ବହୁତ ମାଇନ ରଖେ ତାହେଲେ।
ଆଜ୍ଞା ମୂଲ୍ୟବାନ ମୂଲ୍ୟବାନ ଫୋନ ଆପଣଙ୍କର।
ହଁ ହଁ ହଁ ଯାହା ହଉ। ତମେ ଆମକୁ ଏତିକି ମୂଲ୍ୟବାନ ବୋଲି ଭାବୁଛ ବହୁତ ଶାଣିକି ମାନେ ଛାତି ପୁରା କୁଣ୍ଢେ ମୋଟ ହେଇଗଲା। ସେମାନେ ସବୁ କଣ କରୁଛନ୍ତି?
ସେମାନେ ସବୁ ଗୋଟେ ଛୋଟ ପିଲା ଆସିଛି ତ ତା ସହ ସବୁ ଖେଳୁଛନ୍ତି ବସିକି।
ଓ ତାହେଲେ ତୁମର ଏଇ ଯୋଉ ବନ୍ଧୁମାନ ବାନ୍ଧବୀ ମାନଙ୍କର ସବୁ ଏଇ ଯୋଉ ଆସରଟା ଏଇଟା ସବୁ ସନ୍ଧ୍ୟାରେ ଏମିତି ତମ ଘରେ ତାହେଲେ ଜମେ ନା କଣ?
ନାଇଁ ସବୁ ସନ୍ଧ୍ୟାରେ ଜମେନି ଯେ ଏମିତି ବେଳେ ବେଳେ ସ ତାହାକୁ ଥରେ ଦୁ ଥର ଟିକେ ହୁଏ ଆଉ।
ଆଚ୍ଛା ଆଚ୍ଛା ଆଉ ଯୋ ମୁଢ ମିକ୍ଚର ଟି ଖାଉଛନ୍ତି ସେମାନେ ଧରିକି ଆାଉଛନ୍ତି ନା ତମ ଘର ଖାଉଛନ୍ତି?
ନାଇଁ ନାଇଁ ଆମ ଘରେ ସବୁ ମାନେ ତିଆରି ଟା ହୁଏ। ସେମାନେ କରନ୍ତି ପ୍ରସ୍ତୁତି ଆଉ ଖାଉଛନ୍ତି ମିଶିକି ଆଉ ହୁଁ।
ଗୋଟେ ମଜା ଖୁସିର ଆସର ଜମୁଥିବ ଆଉ ନାଇଁ କିଁ? ଆମ ବିଷୟରେ କେବେ ଟପିକ୍ ପଡ଼ୁଛି ନା ନାଇଁ କଥାବାର୍ତ୍ତା?
ନାଇଁ ପଡିନି କେବେ ତ।
ଆଉ କୋଉ କୋଉ ବିଷୟରେ ସବୁ ତମର ସବୁ ବିଷୟ ପଡେ?
ଆମର ବିଷୟ ପଡେ ଏମିତି ମାନେ ଝିଅ ମାନେ ଯେହେତୁ ଟିକେ ସଜ ହେବା ବିଷୟ ପଡେ କେବେ କେବେ ଟିକେ ରୋଷେଇ ବିଷୟ ପଡିଯାଏ।
ହଁ ରୋଷେଇ ବିଷୟ ପଡ଼େ ମୋତେ ତ କାହିଁ ଲାଗୁନି ତୁମମାନଙ୍କୁ ଦେଖିଲେ ରୋଷେଇ ବିଷୟରେ କଥା ହଉଥିବ।
ଆମର ଏବେ ପଡିଥିଲା ଆମେ ଟିକେ। ସେ ଯୋଉ ମାନେ ସବୁ ସୋସିଆଲ ମିଡିଆରେ ଦେଖିକି ଗୋଟେ ମୋମୋ ବନେଇବୁ ବୋଲି ଟିକେ। କଥା ହଉଥିଲୁ
ଓହୋ ଯୋଉଟା କିି ତୁମରି ହିଁ ଘରେ ବନାହବ ବୋଧେ ଯାହା ଲାଗୁଛି ହଁ। ଯେତିକି ସବୁ ପରୀକ୍ଷା ନିରୀକ୍ଷାାମୂଳକ କାମ ସବୁ ଏଇଠି ହେବ ତମ ଘରେ ଆଉ ନାଇଁ କି। ହଁ ହ
କାହିଁକି ନା ଆମ ଘରେ ଟିକେ ରହନ୍ତିନି ନା ଦିନ ସାରା କିଏ।
ଆଚ୍ଛା ଆଚ୍ଛା
ଆଉ ଆମ ମହାବିଦ୍ୟାଳୟ ତ ଏବେ ବ ଗୋଟେ ଲମ୍ବା ଛୁଟି ଚାଲିଛି କେବେ ଖୋଲିବ ଠିକଣା ନାଇଁ ତେଣୁ ଟିକେ ଆମେ ଯୋଜନା କରୁଛୁ ତାକୁ ବନେଇବୁ ବୋଲି
ଏଇ ଆଶ୍ରରେ ତମେ କରିକି ଖାଇଦବ ଭାବୁଛ ଭୋଜି ଟିକେ ନାଇଁ କି ଓ ହ ମୁଁ ମଧ୍ୟ ଟିକେ ଚିନ୍ତା କରି ଥିଲେ ଆମର ଏଇ ଯେଉଁ ସବୁ ଅଛନ୍ତି ସବୁ ଅନ୍ତେବାସୀମାନେ ସେମାନଙ୍କ ସହିତ କିଛି ଗୋଟେ କରିବା ପାଇଁ ଦେଖିବା କଣ ହେଉଛି।
ଆଚ୍ଛା ଆଚ୍ଛା ଆପଣଙ୍କର କୁକୁଡା କଟା କେତେ ଦୂର ଗଲାଣି।
ନାଇଁ ଏବେ ଯାଇ କିଛି ଆରମ୍ଭ ହେଇନି ହଁ ହଁ କୁକୁଡ଼ା କଟା ସରିଗଲାଣି। ଶୁଣୁଥିଲି ସିଏ ଗୋଟେ ଅଲଗା ଜାଗାରେ ହଉଛି ଆମେ ଗୋଟେ ଅଲଗା ଜାଗାରେ ଅଛୁ ଆମେ ଆଉ କିଛିଟା ସରଞ୍ଜାମ ଧରି କି। ଯିବୁ ରୁଟି ଟିକେ ନେଇକି ଯିବୁ ନାନ ଟିକେ ନେଇକି ଯିବୁ ଖାଇଦବୁ ଟିକେ ମିଶିକି।
ଓହୋ କୁକୁଡ଼ା କଟା ତାହେଲେ ସରିଲାଣି।
ହଁ ହଁ କୁକୁଡ଼ା କଟା ହେଇକି ତେଲରେ ବି ପଡିି ଯିବଣି ମତେ ଲାଗୁଛି।
ଆଚ୍ଛା ଆଚ୍ଛା ମସଲାଟା ବଟା ବି ସରିିବଣିି ତାହେଲେ।
ଆଜି ମସଲା ହଉନି ଆଜି ଆମର ପକୋଡା ହଉଛି ଚିକେନ ମାନେ କୁକୁଡ଼ା ପକୋଡା ହଉଛି।
ଆଚ୍ଛା କୁକୁଡା ପକୋଡା ସହିତ ଆପଣ ରୁଟି ନାନ୍ ଖାଇବେ।
ନାଇଁ ନାଇଁ ଖାଇଦବୁ ଖାଇଦବୁ ଆମେ କାରଣ ତା ସହିତ ଟିକେ ଟିକେ ପକୋଡା ଖିଆ ହବ। ତା ସହିତ ତାକୁ ଆମେ କଣ କରିବୁ ନା ଟିକେ ଚିଲି କରାହେଇଯିବ ସେ ଯୋଉ କଣ କୁହନ୍ତି କି ପକୋଡ଼ାଟାକୁ ଯୋଉ ଚିଲି। କରା ହୁଏ ସେଇ ଜିନିଷ ଟା କରାହବ ତ ଯୋଉ ପିଆଜ ପିଆଜ ଟିକେ କାଟିକି
ହଁ ହଁ ତାକୁ ଟିକେ କେସ୍ ରୁଟିରେ ଖାଇଲା ଭଳିଆ ଟିକେ ପାଗ କରିଦେବେ ତାହେଲେ ଆଉ। ହୁଁ ହୁଁ
ପ୍ରଥମେ ପକୋଡ଼ାର ଚିନ୍ତାଧାରା ଥିଲା? କିନ୍ତୁ ଯେହେତୁ ଏବେ ସମୟ ବିତ ବିତି ବିତି ଯାଉଚି। ତେଣୁ ଆମେ ଭାବିଦେଲୁ ଏକାଥରେ ରାତ୍ରି ଭୋଜନ ଟିକେ କରିଦେବା ଆଉ।
ଆଚ୍ଛା ନହେଲେ ସନ୍ଧ୍ୟା ବେଳେ ଟିକେ ପକୋଡା ଖାଇ ହେଇଥାନ୍ତା ତାପରେ ରାତ୍ରି ଭୋଜନ ଗୋଟେ ଆଉ କିଛି ହେଇଥାନ୍ତା।
ଏଥିପାଇଁ ଆଗରୁ ଯେହେତୁ ଆୟୋଜନ ହେଇଯାଇଥିଲା ପକୋଡା ପାଇଁ ତ ଆଉ ଏ ଏବେ ଆଉ ପଛକୁ ପଛ କୁଞ୍ଚା ଦବୁନୁ ଆଗକୁ ମାଡି ଯିବୁ ଆଉ। ପିଆଜ ଟିକେ କାଟି ଦେଇକି ପାଗ ଟିକେ ବନେଇ ଦେଇକି ଖାଇଦେବୁ। ହଁ ହଁ ଚିଲି ଭଳିଆ ଟିକେ ହେଇଯିବ।
ଶିକାର ଏକା ଥର କି ପକୋଡା ବି ଖାଇବେ ଚିଲ୍ଲି ବି ଖାଇବେ ଆଉ।
ହଁ ହଁ ହଁ ଆମେ ପାଞ୍ଚ ଜଣ ଅଛୁ ତ ଆମେ ଏକଥରେ ପାଞ୍ଚଟା ପାଞ୍ଚଟା ଶିକାର କରିବୁ।
ଆଚ୍ଛା। ପାଞ୍ଚଟା ନାଇଁ ଦଶଟା ଶିକାର ହବ ନା।
ହଁ କେମିତି?
ଗୋଟେ ଗୁଳି ରେ ଦିଟା ଶିକାର ହେଲା।
ଆଛା ପାଞ୍ଚଟା ଗୋଲ ହଁ ଆମର ଟିକେ ଆମର ଏଇ ଯୋଉ ଗଣିତରେ ଆମେ ଟିକେ ବହୁତ ଦୁର୍ବଳ ଅଛୁ ତ। ତେଣୁ ଆମେ ଟିକେ ଟିକେ ଗଣା ଗଣିରେ ଟିକେ ପାରୁନୁ ଏତେ କିଛି।
ଆଛା ହଉ ମୁଁ ଶିଖେଇଦେବି।
ହଁ ସେଇଥିପାଇଁ ଆମେ ସବୁବେଳେ ପକେଟରେ ଗୋଟେ କାଲକୁଲେଟର ଧରିକି ବୁଲୁଥାଉ।
ଓହୋ।
ହୁଁ ପାଞ୍ଚରେ ପାଞ୍ଚ ମିଶା କହିଲେ ବି ଆମକୁ ଆସିବନି।
ଆଛା ଆଛା ଏଇଟା ତ ଆପଣ ଟିକେ ମିଛ କହିଲା ଭଳି ମତେ ଲାଗୁଚି।
ଓହୋ ହଁ ଲାଗୁଛି ବୋଲି ମାନି ନିଅନ୍ତୁ ସତ ବୋଲି ଆଉ।
ଓହୋ ହଉ ମାନିନେବା ଆପଣ କହୁଛନ୍ତି ଯେତେବେଳେ ମାନିବାକୁ ବାଧ୍ୟ ଆଉ।
ହଁ ନ ମାନିବା ଛଡା ଆଉ କିଛି ଅନ୍ୟ ରାସ୍ତା ବି ନାହିଁ ଓହୋ ଆ କେତେବେଳେ ସବୁ ବାନ୍ଧବୀ ମାନେ ଆସିଲନି।
ଆମର ବାନ୍ଧବୀ ମାନେ ସବୁ ଛଅଟାରୁ ଆସିଛନ୍ତି।
ଆଛା ଆଛା ତାଙ୍କେ କଣ ଘରକୁ ଗଲେ ଖାଇବେ ନା କଣ କିଛି ତାଙ୍କର ନା କିଛି ନାହିଁ।
ତାଙ୍କର ଘରେ କଣ ରୋଷେଇ ହେଇଥିବ ଗଲେ ଖାଇବେ ଆଉ।
ଓହୋ ହୋ ଏଇଟା ସେମାନେ ନା ଯୋଉମାନେ ଘର ଭଡା ନେଇକି ବାହାରେ ସବୁ ରହୁଛନ୍ତି।
ନାଇଁ ନାଇଁ ଏଇଟା ଆମ ପଡିଶା ଘର ଆଉ ମୁଁ ହଁ ସେମାନେ ନାଇଁ ନାଇଁ। ସେମାନେ ଆସିବେନି।
ଆଛା ଆଛା ଆଛା ଆରେ ମୁଁ ସେଇଟା ଭାବୁଛି ନା ଆଉ ତମ ମହାବିଦ୍ୟାଳୟରୁ ସବୁ ଆସିଛନ୍ତି ବୋଲି ଭାବିଲି ଆଉ।
ନାଇଁ ନାଇଁ ମହାବିଦ୍ୟାଳୟର ବନ୍ଧୁ ମାନେ କେହି ଆସନ୍ତିନି। ହଁ ଏମାନେ ଆମର ହଁ ଏମାନେ ଆମର ଭଗିନୀ ସଖୀ ସବୁ ନା ଏମାନେ।
ଓହୋ ସେଇ ଭଗିନୀ କି ଯୋଉ ଯାହା ସହିତ ତୁମେ ପାଠାଗାର ବି ଥରେ ଆସିଥିଲ।
ଆଜ୍ଞା ଆଜ୍ଞା ସିଏ ବର୍ତ୍ତମାନ ହଁ ସିଏ ବର୍ତ୍ତମାନ ଫୁଲବାଣୀରୁ ଆସିଛନ୍ତି ରୋଗାକ୍ରାନ୍ତ ହେଇକି।
ଆଛା ଆଛା ଆଛା ହଁ ନିହାତି ଭାବେ ତାଙ୍କୁ ଟିକେ ଭଲ ଭଲ ଖାଦ୍ୟ ଦିଅ।
ହଁ ସିଏ ତାଙ୍କୁ ଟିକେ ତାଙ୍କୁ ଟିକେ ଝାଡା ହେଇଗଲା ବୋଲି ସେ ପଳେଇ ଆସିଛନ୍ତି ବର୍ତ୍ତମାନ ବାଲିଗୁଡା।
ଆଛା ଆଛା ଆଛା ଏଇନା ଠିକ୍ ଠିକ୍ ଠିକ୍ କିଛି ଦିନ ତାଙ୍କୁ କୁହ ଘରେ ଟିକେ ସମୟ ବିତେଇବେ ପୁ
ହଁ ସେ ପୁଣି ତାଙ୍କର ଗୋ ଟିଏ ଖାତା ଆଣିକି ମତେ ଦେଇଛନ୍ତି ସେଇ ଖାତା ଲେଖିକି ସାରିବାକୁ। ହଁ ତାଙ୍କର ପ୍ରାକଟିକାଲ ଲେ ଖା ହବ ଆ ତାଙ୍କର ଯୋଉ ଉଦ୍ଭିଦ ବିଜ୍ଞାନ ବିଷୟରେ ସେ ପଢୁଛନ୍ତି।
ଆଛା ଆଛା ଆଛା।
ପରୀକ୍ଷା ନିମନ୍ତେ ସବୁ ପ୍ରାକ୍ଟିକାଲ ଲେଖା ହବ ଖାତାରେ। ଯୋଉଟା ଲେଖା ସରିଲା ପରେ ସିଏ ଯିବେ ବୋଲି କହୁଛନ୍ତି।
ହଁ ହଁ ହଁ ବହୁତ ବଢ଼ିଆ ବହୁତ ବଢିଆ।
ଆଜ୍ଞା।
ହଁ ହଁ ଠିକ୍ ଠିକ୍ ଘରକୁ ଆସିକି କାମ ଟିକିେ ସାରି ଦେଇେଇକି ପଳେଇଲେ ଭଲ ସିଏ କୋଉଠି ସେ ଅନ୍ତେବାସୀରେ ରହୁଛନ୍ତି କି?
ହଁ।
ଆଚ୍ଛା ଆଛା ତାଙ୍କର ଯୋଉ କଲେଜ ର ଅନ୍ତବାସରେ ରହୁଛନ୍ତି ନାଇଁ
ଜ୍ଞା
ହଁ ହଁ।
ସେ ମଧ୍ୟ ଆପଣଙ୍କ ଭଳି ଜଣେ। ସାନ ଭଉଣୀଟି ବର୍ତ୍ତମାନ ତାଙ୍କର ଟିଉସନ ଯାଇଛନ୍ତି
ହଁ ହଁ ହଁ।
ମୟ ହେଇନି
ହଁ ହଁ ହଁ ଆଚ୍ଛା ଆଚ୍ଛା ହଁ କଣ କହୁଥିଲ ସିଏ ଆମ ଭଳିଆ କଣ?
ସିଏ ତମ ଭଳିଆ ଟିକେ ଅଳସୁଆ ତ ଘରକୁ ଆସି ଏଇଠି ଆମକୁ କାମ ବତେଇ ଦଉଛନ୍ତି
ନାଇଁ ନା ଆମେ ଅଳସୁଆ କଣ ଆମେ ଅଳସୁଆ ନୁହଁ କିନ୍ତୁ ଏଇ ଯୋଉ ଲେଖା ଲେଖି ଆ ଆମର ଏଇ ବୟସ ଏଗୁଡା ନା ନା ସେଇଥିପାଇଁ ଆମେ ଟିକେ ନା ନାଇଁ ସିଏ ତ ତୁମ ବୟସର ନା ସିଏ ସେଇଭଳିଆ ହେବା କଥା ନୁହଁ।
ହଁ କିନ୍ତୁ ସେ ହେଇଗଲେଣି ମାନେ ତାଙ୍କର ଏବେ ଧୀରେ ଧୀରେ ଚାଲିଛି ସେଇଭଳିଆ
ଆଚ୍ଛା ଆଚ୍ଛା ହଁ ହେଇଯିବେ ହେଇଯିବେ ଅଲଗା ଆଡେ କିଛି ଯଦି ଲକ୍ଷ୍ୟ ଥ କିଛି ଅଲଗା ହେଇଯାଏ ଏଇ ସବୁ ଜିନିଷ ବହୁତ ଛୋଟ ଲାଗେ ତ ସେଥିପାଇଁ ଲୋକମାନେ ସେଇଭଳିଆ ହେଇଯାଆନ୍ତି ଆ ଲେଖିକି ତ ଦବ କଣ ଅଛି ଟେ ଆମେ ଲେଖିଲେ ଚଳେ କିଏ ଆଉ କିଏ ଲେଖିଲେ ଚଳେ ଓ ତମକୁ ସେଥିପାଇଁ ଦେଇଛନ୍ତି ନାଇଁ କି କେତୋଟି ପୃଷ୍ଠା ଲେଖିବାକୁ ଦେଇଛନ୍ତି?
ଗୋଟାଏ ଖାତା ପୁରା।
ଆରେ ବାପ୍ ରେ। ଆରେ ବାପ୍ ରେ ଆଉ ତମେ ଏଇଟା ମାଗଣାରେ କରିବ ନା ତାଙ୍କଠୁ କିଛି ଅର୍ଥ ନବ?
ନାଇଁ ମାଗଣାରେ ତ ଆମେ କିଛି କାମ କରୁନୁ
ହଁ ହଁ ହ ତାହେଲେ କଣ ତାହେଲେ ଆପଣଙ୍କର ଇଏ ହେଇଛି ଅର୍ଥ ଟା କଣ ହେଇଛି?
ଅର୍ଥ ଟା ସେ ସେଟା ଏବେ ଯାଇଏ କିଛି ନିଶ୍ଚିନ୍ତ ହେଇନି। ଟିକେ ଭାବିକି କୁହାହବ ଆଉ
ତଥାପି କେତେ ଗୋଟେ ମାନେ ହଜାର ଦି ହଜାର ବଧେ ହେଇଯିବ?
ନାଇଁ ଏତେ ତ କହିବୁନି ଯେ ହଁ ହଁ ସେମିତି ନାଇଁ ପାଣି ପାଁଶହ ବି ସେ ଦବନି
ଆଚ୍ଛା ଆଚ୍ଛା ତାହେଲେ ତିନିଶହ ପଚାଶ ଟଙ୍କାଟି କୁହନ୍ତୁ।
ହଁ ଦେଖିବା କହିବା ନହେଲେ ଗୋଟେ ଜିନିଷଟେ ମାଗିବା ଆଉ
ହଁ ମୁଁ ତ ମତେ ଲାଗୁନି ତମେ ଅର୍ଥ ନବ ମତେ ଲାଗୁଛି ସେ ଜିନିଷଟେ ହିଁ ମାଗିବ ଯାହା ଲାଗିଲାଣି ତମର ଚିନ୍ତାଧାରାରୁ ମୁଁ ଏଇଟା ସ୍ପଷ୍ଟ ଜାଣି ପାରୁଛି।
ହୁଁ ହୁଁ।
କାରଣ ଭଉଣୀ ଲୋକ ନା ତ ଭଉଣୀ ଭଉଣୀକୁ କଣ କ୍ଲିପ୍ଟ ଟେ କିମ୍ବା ଏମିତି କଣ ଗୋଟେ କିଣିଦବ
ହଁ ହଁ ସେମିତି କଣ ଗୋଟେ ତାକୁ କୁହାଯିବ ଆଉ।
ଆଚ୍ଛା ଆଚ୍ଛା ହ ଭଲ ଭଲ। ଇଏ ଗୋଟେ ତମର ଗୋଟେ ଭଲ ଚାଲିଛି ଭଉଣୀ ପ୍ରେମ ନାଇଁ କି?
ହଁ।
ହଁ ହଉ ହଉ ବଢିଆ ସରିଲାଣି ମୁଢି ମିକ୍ସଚର ଖିଆ ସରିଲାଣି?
ହଁ ମୁଢି ମିକ୍ସର ଖିଆ ତ ଘଣ୍ଟାଟେ ହେଲାଣି ସରିଲାଣି
ହଁ ହଁ।
ଏବେ ଟିକେ ଗୋଟେ ଛୋଟ ଶିଶୁ ଆସିଛି ତ ତା ସହିତ ଟିକେ ଖେଳ ଚାଲିଛି।
ଆଚ୍ଛା ଆଚଛା ଭଲ ଭଲ। ଛୋଟ ଶିଶୁ ମାନଙ୍କୁ ହଁ ନିହାତି ଭାବେ ଛୋଟ ଶିଶୁ ମାନଙ୍କୁ ନିହାତି ଭବେ ଟିକେ ନୂଆ ନୂଆ ଚେହରା ଟିକେ ପସନ୍ଦ ଲାଗନ୍ତି। କେ ନୂଆ ନୂଆ ମୁହଁ ଟିକେ, ହଁ।
ସିଏ ପୁରା ସାତ ଆଠ ଦିନ ବର୍ଷା ଯୋଗୁ ଘରେ ରହୁଥିଲା, ଆସୁନଥିଲା ଆଉ ଘର ଆଡେ ତ ସେ ଆଜି ଆସିକି ପୁରା ଖୁସିରେ ଖେଳୁଛି ଆମ ଘର।
ଯାହା ହଉ ଯାହା ହଉ ଭଲ ଭଲ। ତାପରେ ବିଭିନ୍ନ ପ୍ରକାର ଲୋକ ଅଛନ୍ତି ନା ଚାରି ପାଞ୍ଚ ଜଣ ଲୋକ ବୋଲେ ନୂଆ ନୂଆ ଚେହେରା ନା ସେ ତାକୁ ତାଙ୍କୁ ବେଶି ଖୁସି ଲାଗେ। ତାଙ୍କୁ କେବଳ ନୁହଁ ଅଲଗା ଲୋକମାନଙ୍କୁ ବି, ହଁ। ବହୁତ ଖୁସି ଲାଗଚି, ନୂଆ ନୂଆ ଚେହେରା ସହିତ ଟିକେ ମିଶ
ନୂଆ ନୂଆ ଲାଗୁଛି ଆଜି ଟିକେ, ସବୁ ଜିନିଷ ଟିକେ ଟିକେ ଘାଣ୍ଟି ଦଉଛି।
ଆଚଛା ଆଚ୍ଛା ଯାହା ହଉ। କୁନି କୁନି ଶିଶୁ ବହୁତ ବଢିଆ।
ହଁ ଆଉ ଆ ଆ ରୋଷେଇ ଘରକୁ ମଧ୍ୟ ଯାଉଛି ହେରି ସେଇଠୁ ଟିକେ ଜିନିଷ ଧରିକି ଆସୁଛି ହେରି।
ଓହୋ, ଅମୁଲ ଟିକେ ଖାଇଦଉଛି ନା କଣ?
ହଁ। ବିସ୍କୁଟ ଟିକେ, ଅମୁଲ ଟିକେ ନହେଲେ ପରିବା କାଟିଲା ବେଳେ ପରିବା ଗୋଟେ ମାଗିକି ଆଣୁଛି ଏରି। ହଁ।
ମତେ ଲାଗୁଛି ତୁମେ ବହୁତ ଭଲ ପାଉଛ ତାକୁ, ସେଇ ଛୋଟ ଛୁଆଟିକୁ ବହୁତ। ସ୍ନେହ କରୁଛ ହୁଁ। ଠିକ ଠିକ ଠିକ। ହଉ ହଉ, ହଉ ତାହେଲେ ତୁମେ ଚା ପାନ ବିରତି କର। ତୁମେ ଯାଇକି ସେମାନଙ୍କ ସହିତ ପୁଣି ଥରେ ସାମିଲ ହୁଅ। ଆମେ ତାହେଲେ ଟିକେ କଥାବାର୍ତ୍ତାରୁ ବିରତି ନେବା। ପୁଣି ଥରେ କେବେ ଗୋଟେ ଏଇଭଳିଆ ଯାଉଣୁ ଆସୁଣୁ କେତେବେଳେ କଥାବାର୍ତ୍ତା ହେଇଯିବା ଆଉ।
ହଁ ହଁ।
ହଁ ହଁ ଠିକ୍ ଅଛି ଠିକ୍ ଅଛି ଶୁଭରାତ୍ରି ଶୁଭରାତ୍ରି।